ହାଲୋ। ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଁ କରୁଚନ୍ତି। ହାଲୋ। ମୁଁ କହିଲି କଁ କରୁଚନ୍ତି।
ମୁଁ ବସିଛି ଆପଣ ଏବେ କଁ କରୁଛନ୍ତି।
ହଁ ମୁଁ ବି ଏଇ ବସିଛି ବର୍ଷା ହୋଉଛି। ବସିଛି ଆଉ ଆପଣଙ୍କ ଆଡେ ବର୍ଷା ହୋଉଛି।
ହଁ ବୋହୁତ ଜୋରସରେ ବର୍ଷା ହୋଉଚି ସେଥିପାଇଁ ଟିକେ ନେଟୱାର୍କ ଇସୁ ରୋହୁଛି ଆଉ।
ହଁ।
ଆଛା ଆପଣ ଆଜି ଆ ଏବେ ତ ବର୍ଷା ଦିନ ଆସ ସିଲାଣି ଆଜ୍ଞା ଭଲ ଅଛି ମୁଁ କହିଲି ଏବେ ତ ବର୍ଷା ଦିନ ଆସି ସିଲାଣି ବିଭିନ୍ନ ପ୍ରକାର ରୋଗୋ ହୋଉଚି ତାକୁ ତାଠୁ ଟିକେ ର ତାକୁ ରୋକିବା ପାଇଁ କି ତାଠୁ ଟିକେ ସତର୍କତା କଣ ଅବଲମ୍ବନ କରିବା ତା ବିଷୟରେ କିଛି କହିବେ କି?
ହଁ ହଁ ନିହାତି ତ ମ ବର୍ଷା ଦିନ ଆମେ ସିନା ତାପେରେ ଏବେ ବର୍ଷା ଦିନ ହୋଉଚି ଏବେ ଝାଡା ବାନ୍ତି ଜର ଥଣ୍ଡା ଆଉ କୁଣ୍ଡିଆ ରୋଗୋ ବି ଏବେ ଏବେ ପ୍ରାୟ ସବୁ ବାହାରିବ ସବୁ ଚର୍ମ ରୋଗୋ ବି ବାହାରିବ ତ ଆପଣ ସେଥିପ୍ରତି ବି ଧ୍ୟାନ ଦେବେ। ଆଉ ବି ଧ୍ୟାନ ଦେବେ ଧ୍ୟାନ ଦେଲା ପରେ ଧ୍ୟାନ ଦେଲା ପରେ ଆପଣ ବ ଡକ୍ଟରଙ୍କୁ ଦେଖେଇବ ଯଦି ବି ଆପଣଙ୍କର ହେଲା ମାନେ ସେ ଜିନିଷ ଟା ହେଲା ଆପଣ ଡକ୍ଟରଙ୍କୁ ଦେଖେଇ ଇବେ ମେଡ଼ିସିନ୍ ଖାଇବେ ଡକ୍ଟର ଯାହା କହିବେ ତାକୁ ମାନିବେ ଆ ଆଁ ନହବା ପାଇଁ କଣ କି ଆପଣ ଅ ବ ବର୍ଷା ଦିନ ଆମ ହ ଆପଣ ଗରମ ଗରମ ଖାଦ୍ୟ ଖାଇବେ ଘୋଡେଇକି ସବୁ ଜିନିଷ ଖାଇବା ରଖି ଖାଇବେହାର ଜିନିଷ ଖାଇବେନି ଆଉ ବାହାର ଜିନିଷ ଏମତି ଗୁପଚୁପ ହଉ ହ ଚାଟ ହଉ ଖାଇ ଖାଇବନି ଅ ଭଲ ପ୍ରଣାଳୀ ଯ କଣଥିଲ ଦେହ ଖରାପ ହବ ତାପ ଘର ଘର ଖାଦ୍ୟ ଖାଇବେ ତ ତଟକା ତଟକା ଖାଦ୍ୟ ଖାଇବେ ତଟକା ପନିପରିବା ଖାଇବେ ଆଉ ଘରେ ରହିବେ ବେ ଏତେବାହାରକୁ ଯିବା ଆସିବା କରିବେ ନି ମସୁରୀ ଟାଣିକି ଶୋଇବେ ସେ ଏବେ ଏବେ ବ- ବର୍ଷା ହଉଚି। ଆସ ମାନ ନାଳ ନାର୍ଦମ ତମ ର ଉଠି ଅଛି କାମୁଡିବେ ମେଲେରିଆ ଡେଙ୍ଗୁ ଏଗୁଡା ସବୁ ହବ ହବ ଆମ ସେଥିପତି ବି ଟିକେ ସାବଧାନ ରହିବେ।
ଆଜ୍ଞା।
ହଁ ଏମିତି ସବୁପ ହାଇଗ ସପୋର୍ଟ କରିବେ। ବର୍ଷା ହଉ ଛଣା ଛଣି ଜିନିଷ ପେଟ ଫେଟ କାଟିବ ଆପଣ ସେ ସେ ପ୍ରତି ବି ଟିକେ ଧ୍ୟାନ ଦେବେ ଆଉ
ଆଜ୍ଞା। କିନ୍ତୁ ବର୍ଷା ଦିନ ଟା ହଉଛି ତ ଚାରିଆଡେ ପାଣି ଜମୁଛି ତାକୁ ଟିକେ ପରିଷ୍କାର ପରିଚ୍ଛନ୍ନ ରଖିବା କଥ ଘରଦ୍ୱାର ଆଉ।
ଆଜ୍ଞା ହଁ ଘର ଦ୍ଵାରା ଟିକେ ହଁ ଆପଣ ବି ପରିଷ୍କାର ରହିବେ ଆପଣଙ୍କ ଚତୁଃପାର୍ଶ୍ଵ ବି ପରିଷ୍କାର ରଖିବେନି।
ଆଜ୍ଞା।
ଓହୋ।
ଆଉ ବର୍ଷା ଦିନେ ତ ଦେଖେ ଶୁଣିଥିବେ ମାନେ ଘର ଭିତରେ ପଶୁ ଜୀବଜନ୍ତୁ ପଶିଯିବାର ଟିକେ ଭୟ ଥାଏ ଯେମିତି କିି ସାପ ଫାପ ହଉ କି କି ବିଭିନ୍ନ ପ୍ରକାର ପୋକ ଫୋକ ତାକୁ ଟିକେ ରୋକ୍
ହଁ ଆପଣ ଆ ଘର ମାନେ ଆପଣ ଚତୁଃପାର୍ଶ୍ଵସଫା ରଖିବେ। ବ୍ଚ କମ ଧ ସେ ମାନେ ଆଉ ଆସିବେନି ତାପରେ ଆପଣ ଘରକୁ ବି ଭଲସେ ଲିପା ପୋଛା କରିପାରିବେ ମାଟି ଘରରେ ଆପଣ ଗୋବରରେ ପୋଛି ପାରିବେ ପକ୍କା ଘର ହେଲେ ଆପଣ ଫିନାଇଲ ନହେଲେ କିଛି କିଛି ବି ଅ- ଦ୍ରବ୍ୟ ମିଶେଇକି ଆପଣ ଘର ଦ୍ଵାର ପୋଛାପୋଛି କରିପାରିବେ। ଅ-ଆଉ ଏତିକି ହିଁ ମୁଁ ଜାଣିଛି ଆଉ ପ୍ରାୟେ ଏତେ ଜାଣିନି ଆପଣ କଣ ଜାଣିଛନ୍ତି? କହୁନାହାନ୍ତି। ଆଉ ସବୁ ଭଲ
ନାଇଁ ସେଇଆ ତ ଆଉ ଘରର ଚତୁଃପାର୍ଶ୍ଵ ଆଗେ ପ୍ରଥମତଃ ଜୀବଜନ୍ତୁ ଯେହେତୁ ତୁ ପଶିଯିବେ ଆମେ ଏମିତି କିଛି କରିପାରିବା ନାହିଁ। ସେଥିପାଇଁ ଆମେ ଘରର କବାଟ ଝରକା ବନ୍ଦ ରଖିବା ଯେ ତୁ ବର୍ଷା ଦିନ ରାତିରେ ଲାଇନ ବି କଟୁଥାଏ। ତ ଗରମ ଲାଗେ। ସେଥିପାଇଁ ଆମେ ଯଦି ଝରକା ନ ବନ୍ଦ ରଖୁଛେ ତାହେଲେ ତାକୁ ସେଠି ଯୋଉ ଆସୁଛି ଛଣା ଛାଣ ଟାଇପ ର କିଛି ଯୋଉ ଆସୁଛି ତାକୁ ତାକୁ ତାକୁ ଲଗେଇ- ଲଗେଇ ଦେଇ ପାରିବା ଝରକାରେ। ଆଉ ବିଭିନ୍ନ ପ୍ରକାର ଏବେ କୀଟନାଶକ ଔଷଧ ବି ବାହାରୁଛି।
ଏ ତାକୁ ଘର ଚତୁର୍ପାର୍ଶଵରେ ଯଦି ପକେଇବା ତାହେଲେ ଯିବ ଯୋଉ ପୋକ ଫୋକ ବି ଏତେ ଘର ପାଖକୁ ଆସିବେ ନାହିଁ ଆଉ ଘରକୁ ଗୋବରରେ ବି ଲିପନ୍ତି ସାପସ ନ ଆସିବା ପାଇଁ।
ଆଚ୍ଛା।
ଆଜ୍ଞା।
ଆଉ ଆପଣଙ୍କ ଘରେ ବେଙ୍ଗ ଫେଙ୍ଗ ପସନ୍ତି ନା।
ନା ନା।
ଆମ ଘରେ ବେଙ୍ଗ ହେଇଯାଇଛନ୍ତି, ଆମ ସେଢୀ ଘରେ ସବୁ ବେ ଙ୍ଗ କେଁ କେଁ। କେଁ କେଁ ହଉଛନ୍ତି ରାତିରେ ସୋଇଦଉ ନାହାଁନ୍ତି ଆମକୁ। ଆପଣଙ୍କୁ
ନାଇଁ ନାଇଁ ମତେ ଡର ଲାଗେନି। କିନ୍ତୁ ତାକୁ ଦେଖିଲେ ଟିକେ ଅସନା ଲାଗେ ଆଉ।
ଆଛା ବେଙ୍ଗ କେବେ ଧରିଛନ୍ତି?
ହଁ ମୁଁ ଥରେ ଦିଇ ଥର ଧରିଛି।
ପଢିଲା ବେଳେ ଧରିଥିବେ ପ୍ରାକ୍ଟିକାଲ କଲା ବେଳେ।
ନାଇଁ ନାଇଁ ସେ ଏମିତି ମୁଁ ଧରି ପକାଏ ମତେ ସେମିତି ଇଏ ଲାଗେନି କି ଡର ଲାଗେନି ତାକୁ।
ଆଚ୍ଛା। ଥରେ ନା ସେମତି ମୁଁ ମୁଁ ବି ମାନେ ଧରା ଧରି ଶିଖିନଥିଲି ଆମ ସେଡି ଘରେ ପ୍ରା ଏ ବେଙ୍ଗ ସବୁ ଆସିକି ପଶିଜାନ୍ତି ତ ତାକୁ ଧରିକି।
ଆଜ୍ଞା।
ଫୋପାଡ଼ିବା ପାଇଁ କରୁଥିଲି
ଆଛା।
ବଡ଼ବୋଉ ବେଙ୍ଗ ଦେଖିଲେ ବହୁତ ଡରେ, ଆମେ ଖାଲି ତାରି ଉପରେ ଫୋପାଡିବୁ। ସେପୁରା ଚିଲେଇବ ଚିଲେଇବ ଆମକୁ ଗୋଡେଇବ।
ହଁ କିଛି କିଛି ଲୋକ ଟିକେ ଡରନ୍ତି ଟିକେ ସରିଶ୍ରୁପ ହେରିକା ଦେଖିଲେ ତାଙ୍କ। ଟିକେ ଡର ଲାଗେ ଆଉ।
ବହୁତ ସେ ଡରେ ସେ ବେଙ୍ଗ ଆସିଲେ ଡେଇଁବ। ତାଙ୍କୁ ବେଙ୍ଗ ତାକୁ ବେଙ୍ଗ ବହୁତ ଡର ଲାଗେ।
ଆଜ୍ଞା।।
ଆଉ ଆପଣ କ
ଆଉ ଆଜିକାର ଜେନେର ଆମର ଆଜି ଖରାବେଳେ ଡାଲମା ଡାଲ ମା ହଉଛି ଆଉ ପୋଇ ତରକାରୀ ହଉଛି ଆଉ ଶାଗ ଭଜା ହଉଛି ଆଉ। ଚାଲିଛି ସବୁ ପ୍ରସ୍ତୁତି ଚାଲିଛି।
ଆଜ୍ଞା କଣ କହୁଥିଲେ ଆଜିକା
ମୁଁ କହିଲି ଆଜି କାଲି। ର ଜେନେରେସନ ଦେଖ ଶୁଣୁଥିବ କେତେ ଅଧିକ ମାନେ ମୋବାଇଲ ଫୋନ ୟୁଜ୍ କରୁଛନ୍ତି ଏଇଟା। ଭଲ ନା ଖରାପ ତା ବିଷୟରେ ଆପଣ କିଛି କହିବେ କି।
ନା ସେମିତି ଦେଖିବାକୁ ଗଲେ ପ ସେଟା ଆମ ଜେନେରେସନ ର ଖରାପ ମାନେ ଆମ ଓ। ବ୍ୟବହାର କରିବା କି ନକରିବା ତାର ସେଟା ଆମ ଉପରେ ନିର୍ଭର କରେ। କିନ୍ତୁ କେମିତି ଆମେ ବ୍ୟବହାର କରିବା ସେଟା ବି ଆମ ଉପରେ ନିର୍ଭର କରେ। ଫୋନରେ କିଛି ବ ମାନେ ଫୋନ ଜିନିଷ ଟା କିଛି ଭୁଲ ମାନେ ଖରାପ ନୁହେଁ। ଆମେ ତାକୁ ଭଲରେ ବ୍ୟବହାର କରିପାରିଲେ ସେ ଜିନିଷ ଟା ଆମ ପାଇଁ ଭଲ। ଆମେ ଖରାପ ରେ ବ୍ୟବହାର କଲେ ସେଟା ଆମ ପାଇଁ ଖରାପ। ସେଟା ଆମ ଉପରେ ନିର୍ଭର କରେ ଆ ଆମେ ତାକୁ କେମିତି କୋଉ ହିସାବ ରେ ପିଲା ଇଏ କରୁଛନ୍ତି ପିଲା ଅଛନ୍ତି ଗେମ୍ ଖେଲିବେ।
ଆଜ୍ଞା ଆଜ୍ଞା।
ପିଲା ଅଛନ୍ତି ତାକୁ ଖରାପ ଜିନିଷରେ ସେ ଲିପ୍ତ ହଉଛନ୍ତି ସେଥିରେ। ସେଇଟା ପିଲାଙ୍କ ଉପରେ ନିର୍ଭର କରେ ଲୋକଙ୍କ। ଅ ବୁଧି ଉପରେ ନିର୍ଭର କରେ ଜ୍ଞାନ ଉପରେ ନିର୍ଭର କରେ, ସେ କେହି ଆଉ କୋଉ ହିସାବ ରେ ଆକୁ। ଅଁ, ପରିଚାଳିତ କରିବେ।
ଆଜ୍ଞା।
କ
ମୋର ବି ସେଇଆ ୟ-ସେ ମୁଁ ବି ସେଇଆ ଭାବୁଛି। କାରଣ ଯଦି ଆମେ ଭଲ କାମ ପାଇଁ ବି ୟୁଜ୍ କରିଚୁ। ଯେମିତି କି ପାଠ ପଢା ହଉ କି ବିଭି ବିଭିନ୍ନ ପ୍ରକାର କୌଣସି ଲୋକକୁ ଯୋଗାଯୋଗ କରିବା ହଉ। ଏ ତାହେଲେ ଆମକୁ ବହୁତ ଭଲ ମାନେ ତାର ଉପଯୋଗ ଭଲ ଉପଯୋଗରେ ଆମର ଆସିବ। ଯଦି ଆମେ ତାକୁ ଏବେ ୟୁଜ୍ କରୁଚୁ ଯେମିତି କି ଗୋଟେ ପିଲାକୁ ଧର ଆମେ ପାଠ ପଢିବାକୁ ଦେଇଚେ କିଛି ଗୋଟେ ନୋଟିଫିକେସନ୍ ଫୋନ୍ ରେ ଆସିଲା ସିଏ ସେଉଠୁ ଗୋଟେ ନୋଟିଫିକସନ୍ ରୁ ଯାଇ କି ଆଉ ଗୁଟେ ଆଉ ଗୁଟେ ହେଇକି ଏମିତି ଘଣ୍ଟେ ଦେଢ ଘଣ୍ଟା ତାର ବର୍ବାଦ କରଦଉଚି। ଫୋନ୍ ଦେଖିବାରେ କିନ୍ତୁ ପାଠ ପଢୁନି। ତ ଏଇଟା ତା ପାଇଁ ଖରାପ। ଏଇଟାକୁ ସେ ନିଜେ ସଚେତନ ହବା ଦରକାର। ଆଉ ଏବେକାର ଏବେକାର ଜେନେରେସନ୍ ରେ ଛୋଟ ଛୋ ଟ ପିଲାମାନଙ୍କୁ ବି ତାଙ୍କ ପ୍ୟାରେଣ୍ଟସ୍ ମାନେ ଧରେଇ ଦଉଛନ୍ତି ଫୋନ୍ କି ଆଉ ଓ ଯଦି ଛୁଆଟା ରାଗୁଚି କି ଛୋଟ ଛୁଆଟା କାନ୍ଦୁଚି କି ଖାଇବାକୁ ମଗୁନି ତାହେଲେ ତାକୁ ଧରେଇ ଦଉଛନ୍ତି ଫୋନ୍ ଦେଖିକି ଖା। ତ ସେ ପିଲା ଟା ଧୀରେ ଧୀରେ ଫୋନ୍ ପ୍ରତି ଆଡିକଟେଡ୍ ହେଇଯାଉଚି। ତ ଏଇଟା ପରେ ତା ପାଇଁ ବହୁତ ଖରାପ ହେବ। ଛୋଟ ଆମକୁ ଡେଲି ଫୋନ୍ ଦେଖିବାରୁ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ରୋଗ ଯେମିତି କିି ଆମର ଆଈ ଖରାପ ହେଇଯାଉଚି। ଆଖି ଖରାପ ହେଇଯାଉଚି। ତାପରେ ଅଣ୍ଟା ବିନ୍ଧୁଚି। ତାପ ରେ ଉଁ, ବିଭିନ୍ନ ପ୍ରକାର ମାନସିକ ଶାରୀରିକ ଚାପ ପଡୁଚି ଆମ ଉପରେ। ତ ଏଇଟା ଆମ ପାଇଁ ବହୁତ ଖରାପ ହଉଚି ଆଉ। ସେଇଟାକୁ ଆମେ ଯଦି ଟିକେ ଜଗି ରଖିକି ଚଳିବା ତାହେଲେ ଆମେ ଭଲରେ ଏଇଟା ଆମେ ଭଲ ଭାବରେ ବି ୟୁଜ୍ କରିପାରିବା ମୋବାଇଲୂ ଫୋନ୍ ଟା କୁ।
ଆଜ୍ଞା। ତ ସେଇ କଥା ନା ଫୋନ୍ ଟା ଆମର ବହୁତ ଉପକାର ବି କରୁଚି। କାରଣ ଫୋନ୍ ଦ୍ଵାରା ଆଗ କାଳରେ ଆମର ଚିଠି ବ୍ୟବସ୍ଥା ଥିଲା। କି ଅସ କିଛି ଗୋଟେ ଉଁ, ମାନେ ଅସୁବିଧା ହେଲେ ଚିଠି ପଠା ହଉଥିଲା। ଚିଠି ଯାଇକି ଦି ତିନି ଦିନ ମାନେ ଏମିତି ଗୋଟେ ଗୋଟେ ଜାଗା ସପ୍ତାହେ ବି ଲାଗିଯାଏ।
ସମୟ ଲାଗି ଯାଉଥିଲା। ମାସେ ଦେଢ ମାସ ନେଖା ବି ଏମିତି ଲାଗିଯାଏ। ଏଇଟା ଏବେ ସହଜ ସୁ-ସୁବିଧା ହେଇଗଲାଣି ଆମେ ଗୋଟେ କଲରେ ଆଉ।
ଉ ମାନେ ବ- ଧର ଯୋଉ ଲୋକ ଆମେରିକାରେ ବି ଅଛନ୍ତି। କିମ୍ବା ଆମ ଠାରୁ ବହୁତ ଦୂର। କୋଷ କୋଷ ଦୂରରେ ଅଛନ୍ତି। ଆମେ ତାଙ୍କ ସହିତ ବି ମାନେ କଥା ହେଇପାରୁଛନ୍ତି ବହୁତ ଶୀଘ୍ର ବହୁତ ଭଲର। ରେ ତାଙ୍କ ବ-ଭଲ ମନ୍ଦ ତାଙ୍କ ବିଷୟରେ ଆମେ ଜାଣି ପାରୁଚନ। ସିଏ ଆମ ବିଷୟରେ ଜାଣି ପାରୁଚନ୍ତି। କିନ୍ତୁ ଆଗ କାଳରେ ସେମିତି ହେଇପାରୁନଥିଲା। ଯେ ସେଟା ବହୁତ ଭଲ ଖରାପ କ-କୌଣସି ଜିନିଷ ଆଜ୍ଞା, କୋଉ ଜିନିଷ ଖରାପ ନୁହଁ କିନ୍ତୁ ତାକୁ କୋଉ ହିସାବରେ ଆଉ କେମିତି ବ୍ୟବହାର କରାଯାଉଚି। ସେଇଟା ଉପରେ ସବୁ ନିର୍ଭର କରେ। ଆଜ୍ଞା।
ଆଚ୍ଛା ହଉ ଆପଣଙ୍କ ସାଥିରେ କଥା ହେଇକି ମୋତେ ବହୁତ ଭଲ ଲାଗିଲା। ରଖୁଚି ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ।